ହାଲୋ।
ହାଲୋ।
ବନ୍ଧୁ ନମସ୍କାର।
ନମସ୍କାର। ଏତେ ଦିନ ପରେ କେମିତି ଆମ କଥା ମନେ ପଡିଲା ତମର
ମନେ ପଡିଲା ଆଉ ମୁଁ କହିଲି ଆଉ ମ ବନ୍ଧୁ ସାଙ୍ଗରେ କେତେ ଦିନ ହେଲା କଥା ହେଇନି ନା। ଆପଣ ହସ କହିଦଉଚି ଆପ୍ ଆପଣ କେତେ ଖୁସି ଅଛନ୍ତି କାହିଁକି ଏତେ ଖୁସି ହବାର କାରଣ ଆମେ ଜାଣିପାରୁ କି।
ଆପଣ ଏତେ ଦିନ ପରେ ଫୋନ କଲେ ତ ତ ଆମେ ଦେଖିକି ଖୁସି ହେଇଗଲୁ ଆଉ
ହୁ ହୁଁ। ଆଚ୍ଛ। ଦେଖିକି ଖୁସି ହେଲେ ଆମକୁ ତ ଦେଖିପାରୁନାହାଁନ୍ତି ଆମେତ କଥା ହଉଚୁ। ଆପଣ ଦେଖିଲେ କେମିତି ଓହୋ। ଆଛା ଖୁସିର କଣ ଇଏ ନା ଆଉ କିଛି
ଖୁସିର କାରଣ କେବଳ ଏଇଆା
ଆଜ୍ଞା ଆଉ ଆପଣଙ୍କ ସ୍ୱାମୀ କଣ କରିଚନ୍ତି? ହାଲୋ।
ଚା ଏମତି ଆପଣଙ୍କ ସ୍ତ୍ରୀ?
ରୋଷେଇ କରୁଚନ୍ତି ଆଉ। ଆଛା ଦୋକାନରୁ ଘରୁକୁ କେତେବେଳେ ଆସିବେ?
ଜାଣିନି କହିନାହାନ୍ତି ତ ଫୋନ କରିନି ମୁଁ।
ଆଚ୍ଛା।
ଆଜି କଣ ରୋଷେଇ ହଉଚି? ବାଉଜ ଆଜି କଣ ରୋଷେଇ କରୁଚନ୍ତି?
ଭାଉଜ ଆମର ଟିକେ ଛତୁ କରି ବୁଝିଲେ କି ପନିର୍ ଟିକେ ଆଉ ମ୍ୟାଗ ପମ୍ରମ୍ ପେସ୍ ଗୋଟା ନୂଆ ଆଇଟେମ୍ ଭାହାରିଚି। ବୁଝିଲି।
ସେଇଟା କେମିତି ହଉଚି?
ସେଟା ସାରୁ ଡଙ୍କକୁ ମୋଡ଼ିକି ପନିକି ରେ କିଟ୍ କିଟ୍ କିଟ୍ କିଟ୍ କରି କାଟିକି ତାପରେ ଅଦାକୁ ପିଟ୍ ପିଟ୍ ପିଟ୍ ପିଟ୍ କରି ପକେଇ ରସୁଣକୁ ପୁଚ୍ ପୁଚ୍ ପୁଚ୍ ପୁଚ କରି ଛାଣି ଦେଇକି ତା ଦେହରେ ଫ୍ରାଏ କଲେ ସେଟା ଗୋଟେ ଭଲ ତରକାରୀ ହବ ସେଇଆକୁ ଆମେ କହୁ ପ ଯଉଁ ସାରୁମ୍ ଫୁସ୍ଫୁସୁମ୍ କାରୁମ୍।
ବଢିଆ ଆଉ ହଁ କେବେ ମୁଁ ଗଲେ ଭାଉଜଙ୍କୁ କହିବ ତ କରିକି ଦେବେ।
ନିଶ୍ଚିନ୍ତ ନିଶ୍ଚିନ୍ତ। ସେ ତ ଅନ୍ୟମାନଙ୍କୁ ଖୁଆଇବା ପାଇଁ ବହୁତ ଖୁସି ପାଏ। ଆଉ ସେ ସବୁବେଳେ କରେ ଦିଇ ଚାରିଜଣଙ୍କ ପାଇଁ ଏକ୍ସଟ୍ରା ଖାଦ୍ୟ ବୁଝିଲେ କିି। ମାନେ ଆମର ଘରକୁ ବନ୍ଧୁବାନ୍ଧବ କୁଣିଆ ମତ୍ର ପତ୍ର ସାଙ୍ଗସାଥି ସବୁ ଆସିଲେ ତାଙ୍କ ପାଇଁ ହେଇଥାଏ। ନ ଆସିଲେ ଆମର ଫୋପଡା ହୁଏ। ପଛେ କିନ୍ତୁ ଆମର ହବ ଆମର କୋଉ ଅତିଥି ଖାଲି ହାତରେ ଯାଆନ୍ତିନି। ହାତରେ ସବୁବେଳେ ବାଲିମୁଟ ଠାଏ ତାଙ୍କୁ ଧରିକି ପଠାଉ ବୁଝିଲେ।
ଆଜ୍ଞା ଆଉ
ଆଉ କଣ କୁହନ୍ତୁ ଏତେ ଦିନ କଣ କେମିତି କଟୁଚି ଆଉ ନୂଆ ତ ବିବାହଘର ହେଇଚି ଆପଣଙ୍କର ଆଉ ଆପଣଙ୍କ ପାରିବାରିକ ସମ୍ପର୍କ ଜୀବନ ବି ବିଷୟରେ କିଛିି କୁହନ୍ତୁ।
ରୋଷେଇ କରି କରି ଦିନ ଯାଉଚି ଆଉ କଣ କହିବି। ଜାଣିଥିବ ତ ଭାଉଜକୁ ଦେଖି ଜାଣିପାରୁଥିବ ଆଉ।
ହୁଁ ହୁଁ ଆଉ ମୋ ସାଙ୍ଗର ଏକ ଭାଉଜ। ଅଛନ୍ତି ବୁଝିଲେ ନା। ତାଙ୍କର ସେଟିକେ ଆମ ସେ ବର୍ତ୍ତମାନ ନୂଆ ନୂଆ ଭଲ ପାଇଛନ୍ତି ତ ତେଣୁ ତାଙ୍କ ତାଙ୍କର ସେ ତାଙ୍କ ଭାଉଜ ଟିକ ଆମକୁ ନ ସହିପାରି ଆମ ସାଙ୍ଗ ଭିତରେ ଟିକେ ଫ। ଟ ଫାଟ ସୃଷ୍ଟି କରିଛନ୍ତି।
ଓ ଭାଉଜ ତିକ୍ତତା ସୃଷ୍ଟି କରିଛନ୍ତି ତମ ଭିତରେ?
ଆଜ୍ଞା ଆଜ୍ଞା। ଆପଣ ଠିକ୍ ବୁଝିବାକୁ ପାଇଲେ ଆପଣଙ୍କ ବ୍ରେକିଂ ନିଉଜ୍ କିଏ ଦଉଛନ୍ତି ଆପଣ। ଭାସ୍କର?
ନାଇଁ ଭାସ୍କର ନୁହଁ। ଆପଣଙ୍କ କଥାରୁ ମୁଁ ଜାଣିପାରିଲି। ଆଗରୁ ଥରେ ଆପଣଙ୍କ ଠାରୁ ହିଁ ମୁଁ ଶୁଣିଥିଲି।
ଓହୋ ତାହେଲେ ମୁଁ କହିଥିଲି ମୋର ବାଇଆ ମନ ଭୁଲି ଯାଇଥିବି କେତେବେଳେ ଆଉ।
ହଁ। କହିଥିଲି ହେଲେ ଭାଉଜଉଙ୍କ କଥା ଟା କହିନଥିଲେ।
ହୁଁ ହୁଁ। ଆଚ୍ଛା ଆଉ କଣ କହୁଛନ୍ତି ଆପଣ ହ୍ୟାଲୋ।
ହ୍ୟାଲୋ।
ହୁଁ। ହ୍ୟାଲୋ।
ଆଉ ସେଉଠୁ ଭାଉଜ ଆଉ ଫୋନ କରୁନାହାନ୍ତି ଆପଣଙ୍କୁ?
ନାଇଁ ନାଇଁ ଆମେ ତାଙ୍କ ସହ କୌଣସି ସମ୍ପର୍କରେ ନାହୁଁ ତ। ତାଙ୍କ ସାମ କାମ ସରିଗଲା ତାଙ୍କ ସମୟ ସରିଗଲା ସେ ପଳେଇଲା ଆଉ ଆମକୁ କଣ ଆମେ ଥିଲୁ। ମୁଖ୍ୟତଃ ପରିବା ଆଣିବୁ ଡାକ୍ତରଖାନା ଟିକେ ନେଇକି ଯିବୁ ବୁଝିଲେ କି ଜଗିବା ପାଇଁ। ଆଉ ସବୁ ଆବଶ୍ୟକତା ସରିଗଲା ସେ। ମୋତେ ଆମକୁ ଫିଙ୍ଗି ଦେଇଛନ୍ତି ଡଷ୍ଟବିନ୍ ଭଳିଆ। ଆମେ ବୁଝିପାଇଲୁନୁ ଆମେ ଅବଧ ବାଳକ ଥିଲୁ ସେଇ ସମୟରେ। ନାବାଳକ ବର୍ତ୍ତମାନ ସା ବାଳକ ହେଲାଠୁ ବୁଦ୍ଧି ହେଇଲା ଆମ ଭିତରେ।
ଭାଇଙ୍କର ଆଉ ତମର କଥା ହଉନଥିଲ ଏବେ କଥା ହେଲଣି।
ହଁ ହଁ ଆମେ ହେଲୁଣି ଆଉ କଣ କରିବା ଅନ୍ୟ ପାଇଁ କେତେ ଆଉ। ନିଜ ଭିତରେ ଇଏ ତାକୁ ଦୂରେଇ ରଖିବା ତ ଆମେ ପୁଣି ବନ୍ଧୁ ମିଳନ ଏକ ଅନୁଷ୍ଠିତ ହେଲା ଅନ୍ୟ ଏକ। ସାଙ୍ଗ ଘରେ ବୁଝିପାଇଲେ କି ହେଲା ଧଣ୍ଡ ସାପ ଘରେ ଅନୁଷ୍ଠିତ ହେଲା। ହେଲା ବନ୍ଧୁ ମିଳନ ମଟନ ଟିକେ ହେଲା, ଚିଙ୍ଗୁଡି ଟିକେ ହେଲା। ଆଉ କୁଣ୍ଢା କୁଣ୍ଡି ହେଇ ମା। ନାଇଁ ନାଇଁ ବନ୍ଧୁ ମିଳନ ବା ଅଧକିଲେ ମଟନ ଆସିଥିଲା ତ ତ ତିନି ଜଣଙ୍କୁ ହବ ତ ବେଶୀ ଲୋକ ଡକା ହେଲାନି।
ଓହୋ ଏମିତି କଥା ତାହେଲେ ଅଧ କିଲେ ମଟନ ଆଣିବ। ବଂଧୁ ମିଳନ କରିଦେଲ।
ହଁ ମଟନ୍ କିଲୋ ଯାହା ହେଲାଣି ଆଠଶହ ଟଙ୍କା ବୁଝିଲେ ନା ଚାରିଶହ ଟଙ୍କାରେ ମ ମଟନ୍ କୋଡ଼ିଏ ଟଙ୍କାରେ ପିଆଜ ଦଶ ଟଙ୍କାରେ ରସୁଣ ଦଶ ଟଙ୍କାରେ ଅଦା ତେଲ କୋଡ଼ିଏ ଟଙ୍କାରେ ତୋ ସମୁଦାୟ ଛଅଶହ ପଚାଶ ଟଙ୍କା ଟି ଖର୍ଚ୍ଚ ହେଲା।
ହୁଁ।
ତା ଭିତରୁ ମୁଁ ଦୁଇଶହ ଟଙ୍କା ମୋ ସାଙ୍ଗ ଦୁଇଶହ ଟଙ୍କା ଆଉ ଗୋଟଏ ସାଙ୍ଗ ଦୁଇଶହ ଟଙ୍କା ଏବଂ ପଚାଶ ଟଙ୍କା ଚାଉଳ ମାଗିକି ଘରେ ଘରେ ବୁଲିକି ଆମେ କରିଦେଇଥିଲୁ ବୁଝିଲେ କିଛି ଲୋକଙ୍କୁ କହିଲୁ କି ବନ୍ଧୁ ମିଳନ ହବ ଆଉ ଆପଣ ପଇସା କିଛି ଯୋଗଦାନ କରନ୍ତୁ କିଏ ଦି ଟଙ୍କା କିଏ ଆଠ ଟଙ୍କା କିଏ ଟଙ୍କା ଟା ଦେଲା। ଆମ ସେଇତ ଟିକେ ମଟନ କରି ଆମେ ଟିକେ ଜୀଭ ସ୍ଵାଦ ପାଇଲୁ ଏବଂ ବନ୍ଧୁ ମିଳନ ହେଲା।
ଯା ହଉ ଆଉ ଆମର ଗୋଟେ ବନ୍ଧୁ ମିଳନ କେବେ କରିବା କହୁନ?
ଆମର କାଲି କରିଦେବା କି କଣ କହୁଛନ୍ତି ଆପଣ?
କାଲି କାଲି ତ ମୁଁ ଘରୁକୁ ଯିବି।
ଓ ଆଚ୍ଛା ହଉ ଆସନ୍ତୁ ତ କାଲି? ଖେଲିବା ଆପଣ ଯିବେ କଣ କହୁଥିଲେ ଆଣିବା ପାଇଁ।
ହଁ ଯାଇକି ଆସିକି ଯିବି ଚାରିଟା ବେଳକୁ।
ହୁଁ। ସାର୍ ଚାରିଟା ବେଳେ ତ ଯିବେ ଆମର ଆମର କାଲି କରିଦେବା ଖରାବେେଳେ। କଣ କହୁଛନ୍ତି?
କରଦବା ଯଦି କରଦବା ସେଥିରେ କିଛି ଅ
କଣ କଣ ଆପଣ ଇଛୁକ ଅଛନ୍ତି?
ନାଇଁ ମାନେ ମୁଁ କହୁଛି ଯେ ମୁଁ ଘରୁ ଯାଇକି ଆସେ ଆମେ ଶାନ୍ତିରେ କରିପାରିବା। କାରଣ କାଲି ମୁଁ ଏଠି ନାଇଁ ନାଇଁ ଏଠି ପୁଣି ସେ କାମ ସାରିକି ପୁଣି ଘରୁ ଯିବା ପାଇଁ ସବୁ ଇଏ କଲା ବେଳକୁ ବାହାଘର ଅଛି ତ।
ଆପଣ ଭଲ ଭୁଲୁଛନ୍ତି ଆଉ ଖାଲି ଭୋଜି ଖାଉଛନ୍ତି ବାହାଘର ଖାଉଛନ୍ତି।
ତ ଭୋଜି ଟାଇମ ଭୋଜି ଭୋଜିର ଇଏ ସିଜିନ୍।
ଓ ହଁ ଋତୁ କୁହନ୍ତୁ ଆପଣ ଯେହେତୁ ଆପଣ ଓଡିଆର ଓଡିଆ ଅସ୍ମିତାକୁ ବଞ୍ଚାଇ ରଖିବା ଆମ କର୍ତ୍ବ କର୍ତ୍ତବ୍ୟ ଆମ ସରକାର କହିଛନ୍ତି ବୁଝିଲେ କି ତ ଆମେ ଆମେ ଯେତେ ଓଡିଆ ବ୍ୟବହାର କରିବା ଯେପରି କେମିତି କହିଲେ ନିିମ୍ୱଡା ନିିମ୍ୱଡା ନିମ୍ବଡା। ଆ ହିଁ ହିଁ। ଲାଇଦ ବୁଝିଲ କିି ଆମେ ସେଇ ଓଡିଆ ଗୀତ ବ୍ୟବହାର କରିବା। ହ୍ୟାଲୋ ଆପଣ କଆଡେ ପଳେଇଲେ କି?
ନାଇଁ ନାଇଁ ମୁଁ ଅଛି।
ଆଉ। ଆପଣ ଟିକେ ଯେ ଆପଣଙ୍କ ହସ ଟା ଆପଣଙ୍କୁ ଭଲ ଲାଗେ ତ ଆପଣ ଏବେ ହସନ୍ତୁ ନୁଁ ଆପଣଙ୍କୁ ଅନୁରୋଧ କରାଯାଉ ଆପଣ ପଛେ ହସିବେ ବୁଝିଲେ? ହ୍ୟାଲୋ।
ଆଜ୍ଞା।
ଆଉ କଣ କୁହ?
ଯୋଉ ଲେମ୍ବୁ ଅଛି ଆସିକି ନବ ଘରୁ।
ଓ ହୋ ଯାହା ହଉ ଆପଣ ଲେମ୍ବୁ ଦେଉଛନ୍ତି ଆମକୁ ଆପଣ ଆମେ ଆପଣଙ୍କ ପାଖରେ ଆଭାରି ରହିବୁ। ଆପଣଙ୍କୁ ଦିନେ ନେମ୍ବୁରେ ପୋତିଦବୁ ଆମେ ଏତେ ଦବୁ ଏତେ ନେମ୍ବୁ ଦବୁ ଏତେ ନେବୁ ଦବୁ ଏତେ ନେମ୍ବୁ ଦବୁ ତ ଆପଣ ବି କହିବେ ନିମ୍ବୁଡା ନତ ଲାୟାଦୋ। ଲିମ୍ବୁଡା ଅଛା ଦୋ। ଓ।
ଗଲାଣି ଆଉ କହିବାକୁ ପଡିବ ଆଉ।
ହୁଁ ଆମ ଓଡିଆ ଆସମିତା ଆଉ ସବୁ ବଞ୍ଚେଇି ରଖୁଛନ୍ତି ଝାଲମୁଢି ଶିଖଉଛନ୍ତି ଆମକୁ ଆମ ଛୁଆଙ୍କୁ। ହ ଭଲ ଶିକ୍ଷା ସବୁ ଦଉଛନ୍ତି ଆଉ ଏଇଗୁଟା ତ ଏଇଥିରେ ଭବିଷ୍ୟତ ଝାଲମୁଢି କଲେ ଛୁଆ ଟି ତା ଚତୁର୍ଥ୍ରେଣୀରେ ଝାଲମୁଢି ପଡ଼ିଲେ ଷଷ୍ଠ ଶ୍ରେଣୀରେ ଝାଲମୁଢି ବିକି ପଇସା ରୋଜଗାର ବୁଝିଲେ କି ଆଉ ଗଣିତ ପଡିଲେ କଣ ହବ। ସେଇ ବହିରେ ସେଇ ପେପର୍ ଚିରି ଝାଲମୁଡି ଶିଖି ଦବ ଯଦି ତାର କିଛି ଡାଉଟ ହେଲା ତ ସେଇ ବହି ସାଙ୍ଗେ ସାଙ୍ଗ ଦେଖିଦବ ତା ମନେ ପଡିଯିବ ସେ ପିଆଜ କାଟିଦେଇ ଲେମ୍ବୁ ଟିକେ ଲେମ୍ବୁଡା ଲାୟଦୋ କରି। ଟିକ ସୋରିଷ ତେଲ ଟିକଏ ପକେଇ। କଞ୍ଚା ଲଙ୍କା ଟିକେ ପକେଇ ଧଣିଆ ପତ୍ର ଟିକେ ପକେଇ ମିକ୍ସର୍ ଟିକେ ପକେଇ ବାଦାମ ଟିକେ ପକେଇ। ତ ଗୁଡ଼ଗୁଡ଼ ଗୁଡ଼ କରି ଘାଣ୍ଟି ଦବ। ଆ ହେଇଯିବ ଆମର ଝାଲମୁଡି ତାପରେ ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଆସିବେ ଝାଲମୁଢି ଖାଇବେ ରିଲସ୍ କରିବେ ଆଉ।
ପିଲାଙ୍କୁ ଶିଖେଇଥିବା ଝାଲମୁଢି।
ହୁଁ। ଠିକ କହିଲେ ଆଉ ଆଉ ଆପଣ କିଛି କୁହନ୍ତୁ ନା ଖାଲି ଆମେ କହୁଥିବୁ।
ନାଇଁ ମୁଁ ଯାଇଥିଲି ଏ ବାହାଘରକୁ ଗାଁ କୁ
ହୁଁ।
ବର୍ଷା ମାନେ ଭୋଜି ଖାଉଛୁ ଏପଟରେ ବର୍ଷା। ପୁରା ଓଦା ହୋଇ ଆଇଲୁ ଘରକୁ ଆଇଲୁ ଆଉ ସମୟ ମ ହେଲାନି ମତେ ପୁଣି ଫେରିକି ଆସିବା ପାଇଁ ରହିଲୁ ଆଉ। ତାପରଦିନ ଆଇଲୁ।
ହଁ ଆମେ ତ ଆମଙ୍କ ଆପଣଙ୍କର ଦେଖୁଛୁ ଆପଣ ସବୁଆଡେ ଯାଉଛନ୍ତି ବୁଲୁଛନ୍ତି ଇଏ କରୁଛ
ମୁଁ ଆପଣଙ୍କୁ ପଠଉଛି ଆପଣ ଦେଖନ୍ତୁ କାହିଁକିନା ଏମତି ଏଥିରେ ତ ଦେଖି ପାରୁନାହାନ୍ତି।
ହୁ ହୁ। ନାଇଁ ଆପଣ ଗୋଟେ ମହାନ ହୃଦୟ ବ୍ୟକ୍ତି ଆପଣ ଆମେ ଜାଣିଛୁ।
ହଁ ଆପଣଙ୍କ ହୃଦୟ ବହୁତ ବଡ ବିଶାଳ ହୃଦୟ ଆପଣଙ୍କର।
ନାଇ ବିଶାଳ ନୁହେଁ ଆମର ଜେନା ବୁଝିଲେ କି। ହ୍ୟାଲୋ।
ମୁଁ ବିଶ୍ବାଳ କହିଲିନି କହିଲି ବିଶାଳ।
ଓ ହୋ ମୋତେ ଶୁଭିଲା ବିଶ୍ୱାଳ କହିଲେ ଆପଣ। ନାଇଁ ଆମେ ଜେନା ଆମେ ଜେନା ଘରର ଛେନ୍ନା ପାଣି। ଆମର ଛେନାଟିିକେ ଭଲ ହୁଏ।
ହଁ ସେଇଥିପାଇଁ ଛତୁ ହେଇଥିଲା ଆଗଥର ଦେଇନଥିଲୁ।
ଆରେ ଆରେ ଛତୁ ସିଜିିନ ଆଇଲାଣି ତ ବ୍ୟସ୍ତ ହୁଅନ୍ତୁନି ଆମର ଯଦି ଛତୁ ହେଲା ମୁଁ ଦୁଇଟି ଛତୁ ପ୍ୟାକେଟ୍ ରେ ପୁରେଇ ବୁଝିଲେକି ଆପଣଙ୍କ ଘରକୁ ଚା ଏ ଯେ ଯେ ଇ ଉଁ ଛି ଛି ଆଉ
ସେଇଟା ପକେଟ।
ନାଇଁ ନାଇଁ ଆମର ପା ପକିଟି। ମାନେ ପକିଟି ଏ ବୁଝିଲେ ଆମେ ଓଡିଆ ଅସ୍ମିତା ଆମେ ପ ବଞ୍ଚେଇ ରଖିବା ଆପଣ ମାନ୍ୟବର ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ କହୁଛନ୍ତି।
ସେଥିଲାଗି ଆପଣ ଏତେ ସୁନ୍ଦର ଭାବରେ ଲିମ୍ବଡା ଗୀତ ବୋଲୁଚ
ଆପଣ କଣ ଏକ ସଚା ଓଡିଆ ନୁହନ୍ତି କି? ହଉ ଆପଣ ସଚା ଓଡିଆ କି କଚା ଓଡିଆ ଆମେ ପୂର୍ବ ଅଧାୟରେ ଆମେ ଦେଖିବା।
ଆଜ୍ଞା ଆଜ୍ଞା ଆପଣ ରଖନ୍ତୁ।